କଣ କରୁଥିଲ?
ବସିଚୁ।
ଆଉ ସବୁ କାମ ସଇଲାଣି?
କାମ ସୋଇଲାଣି ଆଉ
ଓହୋ ଆଉ କଣ ଖାଇଛ?
ଭାତ ଡାଲି ଭଜା ଆଉ ମିକ୍ସ ତରକାରୀ।
ଓ ହ ଆଉ ତମ ଆଡେ ବର୍ଷା ହଉଛି?
ହଉଛି ଟୋପେ ଟୋପେ ମୁଁ ଲାଟିନ ଠିଆ ହେଇ ଆସଛି।
ଓହୋ ଆମ ଆଡେ ଜୋରରେ ବର୍ଷା ପବନ ଘଡ଼ଘଡ଼ି ବିଜୁଳି ହଁ ହଁ।
ଏବେ ହେଲା ବୋଧେ ଆଉ
ହଁ ହଁ ଏବେ ତ
ତ କ କତେ ଦ ଯ ହଉ ଆଉ ଘରୁ ବାହାରିବା କଣ ଦରକାର କି?
ହଁ। ହଁ କଣ ଦର ବିିଜଳି ବିିଜୁଳି ମା। ପୁଅକୁ ଧରିକି ଘରେ ଭିତରେ ବସିଥିଲି ଆଉ।
ଲାଇନ ଅଛି? ଇଆଡ଼େ ଇଆଡେ ତ ଦିନ ଦିଟାରୁ ଲାଇନ ନାଇଁ କାଳେ। ମୁଁ ଆସିଲି ମୋ ମୋବାଇଲ ବି ଚାର୍ଜ ନଥିଲା ନଥିଲା ଆସିକି ବସେଇଲି ଚାଜ ବସେଇଚି ତାରେ କଲ ଆସିଲା ଠୁ ଉଠେଇଲି ଆଉ ମିସ୍ କଲ ଦେଖିଲି ଯେମିତି ତିନି ଚାରିଟା ଆଇଲା ଆଉ।
ହଁ ହୋ ଆଉ ଆଉ ରଜ କେମିତି ପାଳିଲ ଏ ବର୍ଷ?
ସେମିତି ପାଳିଲୁ ଆଉ। ଘରେ ଯେତି ଦୋଳି ଖେଳିକି ଖାଲି ଖାଲି ଲୁଗା ପିନ୍ଧିଲୁ ଦୋଳି ଖେଳିଲୁ ସେତିକି।
ଆଉ କୁଆଡେ ଯାଇନା।
ରଜମହସ୍ୱାବ ପଡିଥିଲା।
ହଁ ଆମ ଗାଁରେ ତ ରଜ ମହୋତ୍ସବ ହଉଥିଲା ସବୁ ବାହାରିଲେ
ଏକୁଟିଆ ଏକୁଟିଆ ବୁଲିଲ ଆଉ ଡାକିଲନି ଆଉ।
ନାଇଁ ମୁଁ କାହିଁ କୁଆଡେ ବେଶୀ ଭୁଲିଛି କି ଗରମକୁ ଆମ ଘରେ ଗେଷ୍ଟ କିନ୍ତୁ ରୋଷେଇ
ଓ ହୋ ଆମର ତ ସେଇ ସେମ ପ୍ରଥମ ରଜରେ ଆସି ଥିଲେ ମାମୁଁ ଘର ଆଉ ସେକେଣ୍ଡ ତ ସଂକ୍ରାନ୍ତି ଆଉ ଥାର୍ଡ ଦିନ ଆଉ କୁଆଡେ ଟାଇମ ହେଲାନି ଆଉ କୁଆଡେ ଯାଇ ହେଲାନି ଆଉ।
ହୁଁ। ଆମର ତ ସେମିତି ଠିକ ଚାରିଟା ବେଲୁ ସଜବାଜ ହେଇକି ନୂଆ ଶାଢୀ ପିନ୍ଧିକି ବା ବାହାରିବୁ ମାନେ ବର୍ଷା ବିଜୁଳି ଚଡ଼ ଚଡି ଏତେ ଜୋରେ ହବ ଯେ ଆଉ ପୁଣି ଖୋଲି ଖୋଲାଇକି ଏ ବସିବୁ ରାତି ସାତଟା ଆଠଟାରେ ଯାଇକି ଛାଡ଼ିବ। ଫାଷ୍ଟ ଦିନ ସେମିତି ଗଲା ସେକେଣ୍ଡ ଦିନ ଟିକେ ଭଲ ପାଗ ଦେଇ ଥିଲା ଆମ ଗାଁରେ ମେଲୋଡି ଫେଲୋଡି ହେଇଥିଲା । ସଖାଳେ ତ ରୋଷେଇବାସ ଖିଆ ପିଆ ଆଉ ଖରାଳେ ତ କୁଆଡେ ଯାଇ ହବନି ଗରମରେ । ଯାହା ଟିକେ ଚା ତିନିଟା ବେଳ ବାହାରିଲା ବେଳେ ତିନିଟା ବାହାରିଥିବୁ ରେଡି ହେଇଥିବୁ ବର୍ଷା ।
ହଁ ଏଇପାଲି ବର୍ଷା ମନା କଲା ବୁଲିବା ପାଇଁ ।
ହଁ ସଂକ୍ରାନ୍ତି ଦିନ ତ ଜୋରେ ଅ ମାନେ ଭଲ ପାଗ ଦେଇଥିଲା ଯେ ଆଉ ସେଦିନ ତ ଗରମ ଜୋର ହଉଥିଲା ପୁଣି । ମେଲୋଡ଼ି ହେଉଥିଲା ଆମ ଗାଁରେ ଭୋଜି ଭାତ ।
କଉଠି?
ମାସ ହଁ ଆଜି ମୋହତ୍ସବ ରେ ଭୋଜି ଭାତ ହଉଥିଲା ନା ମୁଁ ଯାଇନି ହେଲେ ଆଁ ମ୍ ଶୁଣିଛି ଆଉ ସମସ୍ତେ ଯାଇଥିଲେ ଆମ ସାହିରୁ ଆମ ଘରୁ ମୁଁ ଯାଇନଥିଲି ମୁଁ ଯାଇନଥିଲି ଆଉ ହେ କହୁଛି ଆମ ଘରେ ଗେଷ୍ଟ ଥିଲା।
କଣ ତିନି ଦିନି ଯାକ ଗେଷ୍ଟ ଆସିଲେ କେତେ ଆସିଲେ କି ଏମିତି?
ହଁ । ତିନି ଦିନିଆଙ୍କ ଥିଲେ ଗେଷ୍ଟଙ୍କୁ ଚର୍ଚ୍ଚା କରି କରିିକା ମୁଁ ଖାଇଥିଲି ଏବେ ସନ୍ଧ୍ୟାବେଳେ ଳେ ତ କିଛି ଖାଇନି ଖରାବେଳ ଖାଇଥିଲି ଭାତ, ଡାଲମା, ଭଜା ଆଉ ସାଲଟ୍, ପାମ୍ପଡ଼ ଏମିତି ଆଉ ଆଜି ଶନିବାରେ ସା
ଏତେ କାହିଁ ଖାଉଛ ହଗି ହେଇଯିବ ଯେ ଲାଟିନ ଫୁଲ ହେଇଯିବ।
ନାଇଁ ନାଇଁ ଆଉ ତମ ଛୁଆ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ ।
ଦେହ ପା ଭଲ ଅଛି
ମେଡିକାଲ୍ ନବ କି ମେଡିକାଲ୍ ଯାଇଥିଲି ପା।
ଓ ହୋ କଣ ହେଇଥିଲା? କଣ ହେଇଥିଲା କି?
ବଉଙ୍କୁ ମେଡିକାଲ୍ ନେଇକି
ଓହୋ କଣ ତାଙ୍କ ଦେହ ଭଲ ନାହିଁ?
ନାଇଁ ଆଖି ଅପରେସନ ହବ ତ ଗୋଟେ ମୋତିଆ ବିନ୍ଦୁ ହେଇକି ଇଏ ଖରାପ ହେଇ ଆସିଥିଲା ପୁରା ସେଇଟା ହବ ବୋଲି ଆଉ।
ହଁ ଆଜିକାଲି ଏଜ୍ ହେଲେ ତ ମାନେ ଆଖି ଖରାପ୍ ଆଉ ।
ହୁଁ।
ଆଉ। ଆଗେ ଆମେ କେତେ ଛଆଦିନେ ସାଙ୍ଗ ହୁଏ କେତେ ବୁଲାବୁଲି ଘରେ
ଏବେ ହଉନୁ କିଏ ମନା କଲା କି?
ଏବେ ଆଉ କଣ ଆସିବ ସେଇ ସମୟ ଆଗରୁ ଯେମତି ହ ଏବେ ତ ଛୁଆ ପିଲା ଜଞ୍ଜାଳରେ ମଣିଷ ବାନ୍ଧି ହେଇକି ରହିଗଲା। ଆଉ କୁଆଡେ ଯାଉଚୁ ନା କଣ କରୁଚୁ।
ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
କଣ?
ତମ ଘରେ ସବୁ କିଏ କିଏ ଅଛନ୍ତି?
ବୋପା ମା ତୁ ମୋତେ ଆମ ଘରେ କେହି ନାହାନ୍ତି ମୁଁ ଏ କୁଟିଆ ଅଛି ।
ରା
ମତେ ଜଗି ଆସିବୁ କି?
ନାଇଁ ତମ ଯା ଫା କେହି ନାହାନ୍ତି ଥିଲେ ସମସ୍ତେ ବା ତ ତମ ଜଏଣ୍ଟ ଫ୍ୟାମିଲି ପା?
ହଁ ବା ସମସ୍ତେ ଅଛନ୍ତି ଆଉ ମୋ ପାଖରେ ଏଇନୁ କେହି ନାହାନ୍ତି ମୁଁ ଏକୁଟିଆ ତମ ସାଙ୍ଗେ ଗପୁଚି ଆଉ।
ଓ ହୋ। ଆଉ, ରାତିରେ କଣ ରୋଷେଇ?
ରାତିରେ କଣ ରୋଷେଇ କରିବି, ତମେ କଣ କରିବ କହୁନ ପଠେଇ ଦିଅନ୍ତ ଟିକେ।
କଣ ହଉ ମୁଁ ତ
ଆଜି ତ ଶନିବାରେ ଆଜି ତ ଶନିବାରେ ସାଧ ସାଧା ଜିନିଷ ଯାହା କରିକି ଟିକେ ପଠେଇଦବ ଖାଇଦବା ଆଉ।
ହୁଁ ହୁଁ। ଆମର ଆଜି ମଟର ଆଳୁ ତରକାରୀ
ହଁ ରୁଟି ଦିଟା କରିଦବ ଆଉ କିଛି କରିଆ ଦରକାର ନାହିଁ।
ରୁଟି।
ରୁଟି କି ଏହି ମଟର ତରକାରୀ ପଠେଇ ଦବ।
ଓହୋ। ଆଉ ତମ ଘର ଆଡେ ଯାଇନ ନା ଯାଇଥିଲ?
ଘର ଆଡେ ଯାଇଥିଲି, ରଜ ପରେ। ରଜ ପରେ ଯାଇଥିଲି ପୁରୀ ବୁଲି ଏ ଯୋଉ ସାନ ପୁଅଟାକୁ ମେଡିକାଲ ନେଇକି ତ ଯାଇଥିଲି ଆଉ।
ଓହୋ କଣ ହଉଥିଲା ଦେହ ଖରାପ ପାଇଁ?
ଆବେ ଯା ହାତରେ ଯୋଉ କଣ କୁଣ୍ଡେଇ ହେଲା କୁଣ୍ଡେଇଦେଲା ଯେ ସେ ଯୋଉ ଛୋଟ ଛୁଆ ଇନଫେକ୍ସନ ଟିକେ ହେଇଯାଏନି କି ସେଇଟା ଇନଫେକ୍ସ୍ ହେଇଗଲା ଆଉ। ଇନଫେକ୍ସନ ହେଇଗଲା ତ ତା ଚାରିିକର କଣ କହ ପାଣି ବାହାରିଲା। ମାନେ ସେଇଟା ହେଇକି ପୁଣି ବଡର ହେଇଥିଲା ଯେ ସେ ଏମତି କୁଣ୍ଡେଇ ଦେଲା ଯେ ତାର ହେଇଗଲା ଯେମିତି ମୁଁ ଡରିଗଲି ମୁଁ କହିଲି କା ହେଲା ତାର ବର୍ଷ ତାର ବଡର ଚାରିଆଡେ ଖେଳିକି ବହୁତ ବଡଟେ ହେଇଯାଇଥିଲା। ସେଇଥିଲାଗି ସାନକୁ ନେଇଗଲି ଦେଖେଇ ଦେଇକି ଆସିଲୁ ଭାରି ଆଉ।
ଓହୋ। ଏଇ ଆଜିକାଲି ଯୋଉ ଧୂଳି
ଯାହା ତ ହଉଛି ଖାଲି ଇନଫେକ୍ସନ ହେଇଯାଉଛି।
ହଁ ଆମ ବୋଉ ଏମତି ତ ଥଣ୍ଡା ଶୀତ ଦିନେ ଏତେ ଇନଫେକ୍ସନ ହେଇକି ନା କ ପୁରା ଜାମ୍ ହେଇକି ଯାଜପୁର ନେଇକି ଯାଇଥିଲୁ, ଦେଖେଇକି ଟିକେ ଭଲ ହେଇଗଲା ମେଡ଼ିସିନ ମେଡ଼ିସିନ୍ ଖାଇକି। ଛୁଆମାନେ ଆଜିକାଲି ସିଜିନ ହେଇଚି ଯେଉଁଠିକି ଠି ଧୂଳି ମଳି ଯାହା ହେଲେ ତାଙ୍କୁ ସାଙ୍ଗେ ସାଙ୍ଗେ ଇନଫେକ୍ସନ ହେଇଯାଉଛି।
ହୁଁ। ଆଉ ଚା ପିଇ ସାରିଲଣି?
ନାଇଁ ଚାହା ପିଉନି ହେଲେ ବର୍ଷା ପାଗ ଟିକେ ତ ଦେଖିଆ।
ଚି ଆଉ ଯାଉଚି ଟିକେ ବନେଇବି ଆଉ ଆସ ପିଇବ ଯଦି।
ହଁ ପଠେଇ ଦିଅ ମୁଁ ତ ଚା ପିଉନି। ହଁ ମୁଁ ତ ଚାହା ପିଉନି ଆଉ ତମେ କହୁ ଚ ଯଦି ବର୍ଷା ପାଗରେ ପିଇବା ପାଇଁ
ପିଉନି, ବର୍ଷା ପାଗ ବୋଲି ଆଜି ମୁଁ ବି ଟିକେ ପିଇବି ଆଉ।
ଅଁ ହଁ।
ଆଉ କଣ କୁହ?
ଚାହା ବିସ୍କ
ସେଇଟାରେ କରିବି? ହଁ। ଚା ଦିଟା କର୍ ଚା ଟିକେ କରିବା ଆଉ। ବିସ୍କୁଟ ଦିଟା ଆଉ ଆଉ ଯାହା କଣ ଆଣିବାର ଅଛି ତମେ ଟିକେ ଆଣିକି ଆସ ଖାଇଦବା ଆଉ।
ହୁଁ ହୁଁ କଣ ନେଇକି ଯିବି କହୁନ? ଆମର ପକୁଡ଼ି ଛଣା ହେବ ଏଇନା ଟିକେ ଗରମ ଗରମ ପକୁଡ଼ି ଖାଇବାକୁ ଇଚ୍ଛା ହଉଛି।
ତମ ଗରମ ଗରମ ପକୁଡି ଛାଣିକି ଆଣିଲା ବେଳକୁ ଥଣ୍ଡା ହେଇଯାଇଥିବ। ପକୁଡି ଆଉ ଗରମ କରିହବନେଇ। ଚା ସିନା ଗରମ କରିହବ
ହଁ ଏଇନା ଯୋଉ ଆମର ହଁ ହବ ସନ୍ଧ୍ୟା ଦିଆ ପରେ ଯାଇଁକି ଯା ବନା ହବ। ଅନ୍ଧାରିଆ ଟାଇମ ହେଇଗଲାଣି ସନ୍ଧ୍ୟା
ହଉ ତମେ ଆଣିଲେ ଆମେଖାଲି ଖାଇଦବା ଆଉ ଏଇନା ମୁ ଖାଲି ଚା ଟିକେ କରିକି ପିଇ ଦଉଛି ଆଉ।
ହଁ। ଚା ପିଇକି ବସିଥା। ଆଉ ମୁଁ ପକୁଡି ନେଲେ ସାଙ୍ଗ ହେଇକି ଖାଇବା ଆଉ ପକୁଡ଼ି ବର୍ଷା ପାଗକୁ ପକୁଡିର ଆନନ୍ଦ ଆଉ।
ଆଜ୍ଞା। କଣ ଭାଇ? ଚାହା ପକୁଡ଼ି ଆଉ। ଚା କେ ସାଥ ସମୋସା ଆଉ। ନବେ ସିରିଏଲ ଦେଖିଛୁ ନା? ନବେ ସିରିଏଲ ଦେ ଦେଖିଛୁ ନା?
ହଁ ହଁ।
ଚା ସାଙ୍ଗରେ ଯେମିତି ସମସା ଖାଏ ଆଉ।
ହଁ।
ଆଉ ତମର ତ ସେଇ ଛଣାଛୁଣି ଦୋକାନ ସବୁ ଖୋଲା ଥିଲା ଆଉ ଜଳଖିଆ ଦୁକାନ ଆଉ ମାର୍କେଟରେ ଆଉ। ମୁଁ ଏଇନା ଆଇଲା ବେଳେ ଅନେଇଥିଲି ଲୋକ ଖାଉଥିଲେ ଭଲ ପାଗ ଦେଇଥିଲା, ଆଉ ରହିହବନି ଆଉ ନହେଲେ କହିଥାନ୍ତୁ ଦିଟା ନେଇକି ଆସିବେ।
ଓହୋ କଣ ବର୍ଷା ହଉଥିଲା କି?
ବର୍ଷା ତ ହଉଥିଲା ପ୍ଲସ କଣ ଏଠି ରହିବି ଘର ପାଖ ଲୋକ ଆଜି ଯାଏ କଉଦିନ ରହିନି ଲୋ।
ଓ ହୋ! ଆଉ ତମକୁ କଣ ଭଲ ଲାଗେ ଛଣାଛଣା ଭିତରେ?
ତମେ ଜାଣିଥିବ ମତେ କଣ ଭଲ ଲାଗେ ଆଉ।
ଅହ ମୋର ତ ମିଠା ବହୁତ ପସନ୍ଦ। ମତେ ମି ଠା ଖାଇବାକୁ ଭଲ ଲାଗେ।
ହ ମୁଁ ଆଉ ଜାଣିନି କି? ଛାଡିଦେଲାଣି?
ହଁ ଛାଡିଦେଲେଣି।
ହଁ ହେଇ ଛାଡେ ହେଇ ହେଇ ଜଣେ କହିଲାଣି ଛାଡିଦେଲୁ ଏଡେ ମିଛେଇ।
ଖାଇଲୁଣି?
ମଲୁନି।
ହଁ ଛାଡିଦେଖିବା। ଆଉ ତମେ କଣ ଜଳିଖିଆ ଖାଉଛ?
ଏଇତ ଚା ବସେଇଛୁ ଆଉ। ନିମିକି ଦିତା ଖାଇଦବା ଆଉ। ବିସ୍କୁଟ ନିମିକି ଆଉ କିଛି ନାହିଁ ତ, ଆଉ ଯାହା ଅଛି ତମେ ଆଣ ଆଉଯାହା ତମେ ଆଣ।
ହଁ। ଆଉ କଣ ସେତିକି ଖା ବର୍ଷା ପାଗ ଆଉ ଚାହା, ନିମିକି, ବିସ୍କୁଟ, ପ କୁଡି ଏତେ ହେଲାଣି। ଆଉ ପୁଣିକ। ହଁ।
ବେଶି ଖାଇଲେ ହଗି ହେଇଯିବି, ବା।
ଆଉ। କଣ ଅ, ଅ, ଅ, ଅ, କରୁ ଯେ ଛୁଆମାନେ ସବୁ କଣ କରୁଚନ୍ତି ଛୁଆମାନଙ୍କ ପାଇଁ କଣ ବନେଇଚ ଖାଇବା ପାଇଁ।
ଛୁଆଙ୍କ ତାଙ୍କ ପାଇଁ କିଛି ବନା ହେଇନି ସେ ଆମେ ଯାହା ଯାଇଥିଲୁ ଉ ସିଆଡେ ସିଆଡେ ତାଙ୍କୁ ତାଙ୍କ ପିସୀ ଘରେ ଛାଡ଼ି ଦେଇକି ପଳେଇଥିଲେ ସେ ତା ପିଉସୀ ଘରୁ କଣ ସବୁ ଆଣିଛନ୍ତି ଯେ ସେରା ବଣ୍ଟା ବଣ୍ଟି କରିକି ତାଙ୍କର ଖାଉଛନ୍ତି।
ଆମର ଟାଇମି ବି ହେଇଗଲାଣି ଆଉ। ହା ହଁ ଆଜ୍ଞା ଆଜ୍ଞା।